ହାଲୋ। ହଁ ଜଗାଭାଇ ନମସ୍କାର।
ହଁ ଆଶିଷ୍ କେମିତି ଅଛୁ?
ହଁ ଆଉ ଭଲ ସେମିତି ପାଗ କଣ ଏମିତି ଦେଇଛି ମୁଁ ତ ଭଲ ଅଛି ଦେହପା ଭଲ ଅଛି ଘରେ ସମସ୍ତେ ଭଲ ଅଛନ୍ତି ତମର ଘରେ ଭଲ ଅଛନ୍ତି ସବୁ।
ଆମ ଘରେ ହଁ ଆମ ଘରେ ସମସ୍ତେ ଭଲ ଅଛୁ।
ଆଚ୍ଛା ଆଉ ଆଜି କଣ ଖାଇବା ପିଇବା କରିଥିଲେ ତମ ଘରେ?
ଆମର ଭାତ ମାଛ ତରକାରୀ ଏମିତି ହେଇଥିଲା ଆଉ।
ଓକେ ମାଛ ଓ ହଁ।
ଆଉ ତମର କଣ ହେଇଥିଲା?
ଆମର ଆଜି ହେଇଥିଲା ଭାତ ଚିକେନ୍।
ବାଃ ଚିକେନ ବାଡେଇଥିବ ଆଜି ଅଛି ବାଡ ଅଛି ମାରିଥିବ ଆଉ। ଅଛ ଏଇନା କୋଉଠି ଭାଇନା କୋଉଠି। ମଙ୍ଗଳା ଖଣ ମୁଁ ଯାାଇନି ଯାଇନି ସେଡ଼େ।
ଏ ମଙ୍ଗଳା ଖେଳିବାକୁ ଯୋଉ ଯାଆନ୍ତି ପିଲା ମଙ୍ଗଳା।
ଓ ହୋ ମୁଁ ଏମିତି କଥା କହୁନ ମୁଁ କହିଲି ମଙ୍ଗଳା ଯାଇନ ମାନେ କଣ ହଉ।
ହଁ ଅହୋ। ଇଏ ଆମେ ତ ଟିକେ ଖେଳ ନହେଲେ ଭଲ ଲାଗେନି। ମଙ୍ଗଳା ଯାଇଥିଲି ଯେ କଣ ପିଲା ବହୁତ ସାରା ଆସିଛନ୍ତି ତ ଆଉ ଇଚ୍ଛା ହେଲାଣି ପଳେଇ ଆାଇଲି।
ଯାଇଥିଲ କଣ ପାଇଁ?
ଯାଇଥିଲି ଖେଳିବାକୁ ଯେ ବହୁତ ସାରା ପିଲା ଆସିଥିଲେ, ତ ପଳେଇଆଇଲି।
ଓହୋ ତାମାନେ ଆଉ ଆମର ଚିକୁୁ ଭାଇନା? ଆମ ଚିକୁୁ ଭାଇନା।
ଚିକୁ ଭାଇନା ଆସିଥିଲେ, ସାଗର ମଲ୍ଲିକ ଯୋଉ ଆସିଥିଲା ଚୋରଟା ସେ ବି ଆସିଥିଲେ ଆଉ ଏମିତି ହେଲା ବଟ୍ ଆକଚୁଲ୍ଲୀ ମ୍ୟାଚ୍ ଆଜି ପକେଇଛନ୍ତି। ଆଉ ଆ ତମେ ବି ଜାଣିଛ ମ୍ୟାଚ ଯେତେବେଳେ କିଛି ମିଳେନି ମୁଁ କାହିଁ ସେଠି ବସିବି ସମୟ ନଷ୍ଟ ହବ ମୁଁ ପଳେଇ ଆଇଲିି।
ନା ଆଜି ତମେ ମାନେ ଯୋଉ ଯାଇଛ, ଖେଳିବାକୁ କିଛି ପାଇଲନି।
ହଁ।
ହଁ ହୋ। ଆଉ ଭଲ ଆଉ। ଆଉ ଏବେ ଏଇନା କଉଠି ଅଛ?
ହୁଁ?
ଏବେ ନା କୋଉଠି ଅଛ ପଳଆ ତ ଆସିଲ ଘରେ ଆଉ?
ଏବେ ମୁଁ ଏଇ ଆସିଛି, ମେଗେଶ୍ଵର ମନ୍ଦିର ଆଡ଼େ ଟିକେ ବୁଲିବା ପାଇଁ ଗୋଟେ ସାଙ୍ଗ ଅଛି ଆମର ଅଭିଷେକ୍ ବୋଲି ତା ସହ ଖେଳିବାକୁ ଆଇଚି ଏଠି ପାର୍କରେ ଭଲ ଲାଗୁଛି ପବନ ଦଉଛି, ଆକାଶ ଦେଇଛି ନଡ଼ିଆ ଗଛ ଅଛି। ଓଜନ ନାହିଁ ମୁଁ ପତଳା ପିଲା ଟା ମୋର କଣ ଓଜନ ବଢିବ।
ତୁମେ ଭାଇ ପତଳା ହେଇଯାଇଛ?
ହୁଁ ଏଠି ଜିମ୍ ଫିମ୍ କରି ଡ଼ାଇଟ୍ ଫାଇଟ୍ କରି ପତଳା ହେଇଯାଇଛି।
ଆଁ ବଢ଼ିଆ ବଢ଼ିଆ ସେମିତି ଦେହର ଯତ୍ନ ନେଉଥିବ ସଦାବେଳ ପାଇଁ ନହେଲେ କିଛି ପିଲା ଏମିତି ଅଛନ୍ତି ମାନେ ତାଙ୍କ ଶରୀରର ଓଜନ ତାଙ୍କର ବୁଦ୍ଧିର ଓଜନ ଠାରୁ ବହୁତ କମ ଥାଏ ସେନା ବହୁତ ମାନେ ମୋ ଏମିତି ଏମିତି ସାଙ୍ଗ ବି ଅଛନ୍ତି ଯାହାର ବହୁତ ଓଜନ ମାନେ ଷଷ୍ଠ ଶ୍ରେଣୀରେ ମୁଁ କ ମନେ ପକ କହି ଦଉଛି, ମୁଁ ଷଠ ଶ୍ରେଣୀ ପାଠ ପଢୁଥିଲି।
ହୁଁ।
ଗୋଟେ ଝିଅ ପିଲା ସାଙ୍ଗ ଗୋଟେ ହେଲା, ଏତେ ମିଶାମିଶି ମୁଁ କରେନି ତା ସହିତ କିନ୍ତୁ ତାର ଓଜନ ଥିଲା କେତ କୁଣ୍ଟାଲ କୋଡିଏ କିଲେ।
କୁଣ୍ଟାଲ କୋଡିଏ କିଲେ ବୋପା ମା!
ମାନେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛି, ଗୋଟେ ଛୁଆ ତାର ଓଜନ କୁଇଣ୍ଟାଲ କୋଡିଏ କିଲ ମାନେ ଗୋଟେ ମାନେ ଚାଉଳ ବସ୍ତା ଭଳି।
ହୁଁ ହୁଁ।
ତ ଯାଠି କେତେ ଓଜନ।
ହୁଁ।
ହଁ ମାନେ କହିଲ ମାନେ କଣ ମାନେ ତାକୁ ରୋଗ ହେଇଚ କି ମାନେ ଖାଇ?
ନା ନା ଆକ୍ଚୁଲି ଜେନେ ଟିକ୍ସ ହେଇଥିବ, ନହଲେ ଓବି ସିଡ଼ି ତାକୁ କୁହାଯାଏ।
ନ ତାର ପ୍ୟାରେଣ୍ଟ ମତେ ଏତେ କାଁ ଓ
ଆଚୁଲି ନା ସେ ମୋଟା ମୋଟା ସେ ଖାଇ ପିଇକି ମୋଟା ହେଇଯାଇଛି ଆଉ ଖାଇ ପିଇକି କରିବନି କାଲି ଖାଇବ ପିଇବ ଘରେ ବସିବ କହଲେ ସେମତି ହବ।
ହ ହଁ। ତାମାନେ ଭାଇ ସିଏ ଷଷ୍ଠ ଶ୍ରେଣୀରେ ପଢିଲା ବଳେ ଗୋଟେ ବା ମାନେ ବିବାହିତ ମହିଳା ଭଳିଆ ଦେଖା ହଉଥିଲା, ମାନେ ଏତେ ବଡ ଥିଲା, ସେ ଦେଖା ହଉଥିଲା ବୁଝ ତ ଆମୋ କଥା ହଁ। ମାନେ ଏମିତି ହୁଏ କଣ ପାଇଁ ମାନେ ବୁ ଜେଜେ ଏମତୀ ହଏ କ ପାଇଁ ହଁ। ଆମେ ଖେଳ କୂଦ ନ କରି
ହଁ ଖାଲି ଖାଇ ପି ବସିବେ ଏମିତି ହେବେ ମୁଁ ସ୍ତ୍ରୀ ଲୋକଟେ ତାକୁ ଅଛି ଗଟେ ରୋଗ ଗ ଅଛି। ତାକୁ ଡାକ୍ତର ପଚାରିଲେ ଆଉ ତମେ ସେଏ କହୁଛି କଣ ନା ମୋ ପଖରେ ଟାଇମ ନାହିଁ ଡାକ୍ତର ମୋବାଇଲ
ମୁଁ କହୁଛି ଗୋଟେ ଜାଗାରେ ଛିଡା ହୁଅନ୍ତି କଥା ହୁଅନ୍ତୁ କାରଣ ନେଟୱାର୍କ ଟା ପାଉନି। ତ ଆପଣ ହଲି ହଲି କଥା ହଉଛନ୍ତି ବୋଧେ ସେଥିରେ ନେଟୱାଟକ୍ ପାଉନିଉ ଗୋଟେ ଜାଗାରେ ଛିଡା ହେଇକି କଥା ହୁନ୍ତୁ।
ହଁ ହଁ।
ନା ଆଉ କଣ କରିବ ଆଉ ତମେ ତ ଗୋଟେ ଠାକ ରେ ବସେଇଲି ତମ ଡରେ ଠାକ ରେ ସେଦିନ ବସେଇକି ଆଇିଲି ତମେ ତ ସିଠି ବି ବସି ନଥିଲ।
ନାଇଁ ଆଜ୍ଞା ବ ବସିଲା ବେଳକୁ ବା ମଶା ଯୋଉ କାମୁଡୁଛନ୍ତି ମା ଫାଲି ଦିଆ ଫାଲିଦିଆ ହେଇଯିବ ଜେଡେ ଜୋରେ ମଶା କାମୁଛନ୍ତି ଡର ଲାଗୁଛି। ମଶା ମଶା କାମୁଡି ଦେଇାଉଛନ୍ତି ଦେହ ସାରାବା।
ଓହୋ ନାଇଁ ଛୁଆଟା ବେଳେ ମୁଁ ବି ସେମିତି ଗୋଟେ ଠାକରେ ବସିକ କେବେ ରହି ପାରିନି। ଦିନେ କହିଛି ବାପାଙ୍କର ମୋର ଗଲୁ ହାଟୁକୁ
ହୁଁ।
ହଁ ସେ ହାଟକୁ ଗଲୁ ସେ ମତେ ଗୋଟେ ଦୋକାନ ରେ ବସେଇଲେ ଗଲେ ଗୋଟେ ବୋଇତା ମୁଁ ସଉଦା ପତ୍ର ଆଣିକି ଆସୁଛି। ଏମିତି କହି ଗଲେ ଭାଇ ମୁଁ ବସି ବାପା ଆସିବି ବୋଲି ଟିକେ ଲେଟ୍ କରିଦଥିଲେ। କଣ ଯାଇଥିଲ ନା ଭୁବନେଶ୍ୱର ଗାଁକୁ ମତେ ଡର ମାରିଲା ମୁଁ ମୋର ଚାଲି ଚାଲି ଚା ଘରକୁ ପଳେଇଲି ମୁଁ ଯେମିତି ଘରକୁ ପଳେଇଲି ସିଏ ଗଲା ମତେ ଗଲା
ହୁଁ।
ଏମତି ଆଉ।
ଆଛା। ଆମର ଏଇ ଯୋଉ ଶିବ ବିିବାହ ଦିନ ଆସିଥିଲା ମେଘେଶ୍ୱର ମନ୍ଦିର
କଣ କହିଲେ?
ମୁ କହୁଛି ଶିବ ବିବାହ ଦିନ ମେଘେଶ୍ଵର ମନ୍ଦିରରେ ଆସିଥିଲ?
ଶିବ ବିବାହ ଦିନ?
ହଁ।
ହଁ ଆସିଥିଲି।
ଆଉ ଦେଖିଲ?
ମୁଁ ଆଚ୍ୟୁଲି ଆଚ୍ୟୁଲି ବୁଲିଯାଏ। ମେଘେଶ୍ଵର ମନ୍ଦିର ଭାସ୍କେଶ୍ଵର ମନ୍ଦିର ଏମତି ଆଉ ବ୍ରହ୍ମେଶ୍ୱର ମନ୍ଦିର ତିନି ଜାଗା ବୁଲିଯାଏ ଘର ପାଖରେ ନା ଗୋଟେ ମନ୍ଦିରକୁ ଗଲେ କଣ ଭଲ ଲାଗେ ତିନିଟା ମନ୍ଦିରରେ ଗୋଟେ ତ ଦୀପ ଉଠା ଦେଖେ ଗୋଟେ ଖାଏ ଆଉ ଗୋଟେ ଯୋଉ ମନ୍ଦିର ଟା ଶାନ୍ତଟା ସେଠି ଖାଲି ବୁଲିବାକୁ ପଳେ ଦୀପ ଦେଖିବା ପାଇଁ। ଏମତି ଆଉ ମାନେ ତିନିଟା ମନ୍ଦିରରେ ବି ଫାଇଦା ଉଠେଇଦିଏ ଆଉ।
ନା ଭଲ ମନ୍ଦିର ମନ୍ଦିର ଟିକେ ବୁଲିବ ଆଧ୍ୟାତ୍ମିକ ଲୋକ ହବ ଜୀବନରେ କଣ ଆଜି ଆଉ ସେ କାଲି ନାହିଁ।
ହଁ ସେଇ କଥା କିନ୍ତୁ କିନ୍ତୁ ମୁଁ ଶୁଣିଛି ମେଘେଶ୍ଵର ମନ୍ଦିରରେ ଗୋଟେ ବିଲେ ଆମିଷ ଖାଉନ ଠାକୁରଙ୍କର ଖାଇବା ପ୍ରସାଦ ପାଇଁ ବି ନିରାମିଷ ସେ ଅଛି। ଆମିଷ ଖାଇନି ଆଜି ପର୍ଯ୍ୟନ୍ତ ହଁ ସେମତି ଆଗରୁ ଗୋଟେ ସେମତି ମୁଁ ଦେଖୁ ଥିଲ ଆମ ନ୍ୟୁଜରେ ଗୋଟେ କୁମ୍ଭୀର କୁମ୍ଭୀର ଭାଇ ତା ନାଁ ଟା ଆଚ୍ୟୁଲି କଣ ବାବିଆ ନା କଣ?
ହଁ।
ହଁ ସିଏ ବି ଭାଇନି କହନି କୁହନି ସିଏ ବି ମାନେ କୁମ୍ଭୀରଟେ କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେ ମାଂସ ଖାଇନି। ତାକୁ ମାନେ ଠାକୁରଙ୍କ ଭଳି ସବୁ ଲୋକ ଲୋକ କହନ୍ତି କି ସେଟା ବୈକୁଣ୍ଠ ଠାରୁ ଆଇଚି।
ହୁଁ।
ଏଇଟା ମାନେ ସତ ହେଇଥିବ ମତେ ଲାଗୁଛି।
ମେବି।
ହଁ ମାନେ ଲୋକ କହିଲେ କି ସେ ବୈକୁଣ୍ଠରୁ ଆଇଚି।
କେଇଯାନି କୋଉ କୁଣ୍ଠ ରୁ ଆଇଚି ଭଗବାନ ଜାଣିଛନ୍ତି।
ହଁ କାରଣ ସିଏ ମାନେ ସେ ମାନେ ତାଙ୍କର ମନ୍ଦିରର ଗୋଟେ ପରମ୍ପରା ଅଛି କି ମାନେ ଧର ଗୋଟେ କୁମ୍ଭୀରଟେ ଧର ଚାଲିଗଲା ହେଲା ତ ଅଟୋମେଟିକ ମାସେ ଦି ମାସ ଭିତରେ ଆଉ ଗୋଟେ କୁମ୍ଭୀର ଅଟୋମେଟିକ ପଳେଇ ଆସେ ଏମିତି କି ନହିଁ କି ପାଖରେ କୋଉ ସମୁଦ୍ର ଫାମୁଦ୍ର କି ନଦୀ ଫଦୀ ଅଛି ତା ଦେହରୁ ପଳେଇ ଆସୁଛି ସେମିତି ନାହିଁ ସିଏ ଗୋଟେ ମାନେ ଛୋଟ ପୋଖରୀ ଭଳିଆ କରଛନ୍ତି କିନ୍ତୁ ସେ ଛୋଟ ପୋଖରୀ ମାନେ ଛୋଟ ପୋଖରୁ କେମିତି କଣ କରିକି ଆ ଗୋଟେ କୁମ୍ଭୀର ଗଲେ ମାନ ଆଉ ଗୋଟେ କୁମ୍ଭୀର ଅଟୋମେଟିକ୍ ପଳେଇ ଆସୁଛି। ଏକା ସାଙ୍ଗରେ ଦୁଇ ଦୁଇଟା କୁମ୍ଭୀର କେବେ ରହନ୍ତିନି।
ହୁଁ।
ଆଉ ସେ ସେଠାକାର ପୂଜାରୀ ମାନେ ତାଙ୍କୁ ପ୍ରସାଦ ହିସାବରେ ସବୁ ମାନେ ଚାଉଳ ଗୁଡ ଡ ଏମିତି ଗୋଳେଇକି ତାଙ୍କୁ ଖାଇବାକୁ ଦିଅନ୍ତି।
ଆଚ୍ଛା।
ଅଁ ହ ଆ ଆପଣ ଏଇନା କଣ କରୁଛନ୍ତି କଣ ସେଠି ବସି?
ମୁଁ ଏଇଠି ବସିଛି କଣ କରିବି ଆଉ ବସି ଭଲ ଲାଗୁଛି ଟିକେ ଚଲାବୁଲା ଟିକେ କରୁଛି ଏମିତି ଆଉ।
ଆଚ୍ଛା।
ଏଇଠି ଜଣେ କିଏ ଦୌଡିବାକୁ ବି ଆସିଛନ୍ତି?
ହଁ ହଁ। ସେ ସବୁ ପାର୍କ ମାନେ ତ ସେମତି ମାନେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଜାଗାକୁ ଆସିବେ ଆଉ ଆମେ ଆଉ କଣ
ହୁଁ।
ଭାଉଜ ଭଲ ଅଛନ୍ତି?
ଉଁ କଣ କହିଲ?
ଭାଉଜ ଭଲ ଅଛନ୍ତି?
ଆଗକୁ ଟିକେ ଆମର ପ୍ଲାନିଙ୍ଗ୍ ଅଛି ଯିବାକୁ ଆମର ବୁଲିବାକୁ ଆଗ୍ରା। ସେପଟେ ସବୁ ଆମେ ବୁଲିବାର ଟିକେ ପ୍ଲାନିଂ ଅଛି। ତ ଏମିତି ଆଉ।
ଓ ହୋ।
ଆଉ କଣ ଏବେ ତ ଏଠି କଣ ସାହିିଲି ଆଉ ଚିକୁୁ ଭାଇ ଆମର ଏଠି ଆଗମନ କଲେଣି। ଆମ ପାଖରେ।
ଓ ହୋ। ଓ ହୋ।
ଖେଳିିବାକୁ ଯାଇଥିଲେ କଣ କିଛି ନାହିଁ କିଛି କହୁନାହାନ୍ତି। ଆମର ପୁରା ଖୁସି ଖୁସି ମୁହଁରେ ପୁରା ମାନେ ହଁ। ଖେଳେଇ ନାହାନ୍ତି ବୋଧେ ସେଇ ଯୋଗୁ ବୋଧେ ଆମ ଆଡେ ମନ ଆସିଲା ଡୁ
ହଁ ଡ ଯେତେବେଳେ ଡକା ହୋଉଥିଲା ଆସିଲନି। ଏବେ ବିଚାରା ମନ ଦୁଃଖ କରିକି ଆସୁଛନ୍ତି କଣ ଭଲ ଲାଗୁଛି।
କହିଲା ଆରେ ଚିକୁ ଭାଇନା ଆସ ସେଠି କିଛି ମିଳିବନି କିଛି ନାଇଁ ଆଜି ଦେଖି ଏବେ ଦେଖିଲା ବଳକୁ ପଳେଇ ଆଉଛନ୍ତି କଣ ତାଙ୍କୁ କହିବି ମୁଁ ଆଉ। ଦେଲୁ ଦେଲୁ। ନାମ ସେ ଆମର ଆଶିଷ ଭାଇନା ଆଶିଷ ଭାଇନା ନା ଦେଖୁନ ଖାଲି କ କହୁଛନ୍ତି କେନ୍ତି ନାଗୁଛନ୍ତି ମୋ ସହିତ ଏ ମଜାକିଆ ଲୋକ ବା ସଦାବେଳେ ଆସିବେ ଆମ ସହିତ
ଆଉ ଜିମ୍ ଫିମ୍ କରୁଥିଲେ ପରା କଣ ହେଲା? ଜିମ୍ ଫିମ୍ କରୁଥିଲେ କଣ ହେଲା?
ଓହ ଜିମ୍ ଫିମ୍ ଯାଇକି ସିଏ ପୁରା ମାନେ ସିକ୍ସ୍ ପ୍ୟାକ୍ ବାହାର କଲେଣି।
ଓ ହୋ ହ ଆଉ ଆଉ ପାଗ ସେପଟ ତମର କେମିତି ଦେଇଛି?
ପାଗ ଆମର କଣ ମାନେ ବର୍ଷା ହେଲା ଛାଡିଗଲା ଆଉ କିଛି ନାହିଁ ଆଉ କିଛି ଆଉ କଣ ଏମିତି ଆଉ
ଓ ହୋ।
ଆଉ କଣ ତମେ କଣ କରୁଛ କଣ ପଢ଼ା ପଢ଼ି କେତେ ସମୟ ସଇଲାଣି ତମଠଉ।
ପଢା ପଢି ସରିଲାଣି ଦି ଘଣ୍ଟା ଆଉ ଅଛି ଘଣ୍ଟା ଟେ ଖଣ୍ଡେ
ହଉ ହଉ ହଉ ସେମିତି ପଢ ଭଲ ମଣିଷ ହୁଅ। ଇଏ କର ହୋଉ ଆଉ ଆମେ ତ ରହିଲୁ ଆ ଆମର ଆଉ କଣ ଅଛି।
ହଉ ଆଉ ମୁଁ ଏବେ ଯାଉଛି ତମ ସ କଥାାଇ ହେବି ଆସିଲେ
ହଉ ହଉ ଠିକ୍ ଅଛି ଠିକ୍ ଅଛି।